ହ୍ୟାଲୋ
ହଁ କୁ
କଣ କରୁଛ?
କଣ କରୁଛ ଆମେ ଏଠି ବସୁଛୁ
ହୁଁ ମୁଁ ବି ଏମିତି ବସିଛି।
ତ ତ ଆମେ ଏବେ ଇଏ କରିବା ଆମ ଟପିକ୍ ଉପରେ କଥାହବା ତ ଆମ ଟପିକ୍ ଥିଲା ରୋଷେଇ ଉପରେ ତ ରୋଷେଇ ତ ସବୁ ଝିଅ ମାନଙ୍କର ଆଗରୁ ଆମର ରହିଛି ଯେ ସବୁ ଝିଅ ମାନ ରୋଷେଇ ରୋଷେଇ କରିବା ହିଁ ଯେମିତି ବି ହେଉ ସିଏ ରୋଷେଇ କରିବା ହିଁ ତ ରୋଷେଇ କହିବାକୁ ଗଲେ ରୋଷେଇ ମଣିଷର ଜୀବନର ଏକ ଅତ୍ୟନ୍ତ ଜରୁରୀ ଏବଂ ସୃଜନଶୀଳ କଳା। ଖାଦ୍ୟ କେବଳ ଭୋକ ମେଣ୍ଟାଇବା ପାଇଁ ନୁହେଁ ବରଂ ସ୍ୱାସ୍ଥ୍ୟ ଜୀବନ ଶାରୀରିକ ବି ବିକାଶ ଓ ମାନସିକ ସନ୍ତୁଷ୍ଟିର ମୂଳ ଆଧାର ସେ ହେଉଛି ଖାଦ୍ୟ ସାମଗ୍ରୀକୁ ସଠିକ୍ ଉପାୟରେ ପ୍ରସ୍ତୁତ କରି ସୁସ୍ୱାଦ ପୌଷ୍ଟିକ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟରେ ପରିଣତ କରିବା କଳା ପ୍ରାଚୀନ କାଳରୁ ଅ କାଳରୁ ଆଜି ପର୍ଯ୍ୟନ୍ତ ରୋଷେଇ ମଣିଷ ର ଜୀବନ ଶୈଳୀ ସଂସ୍କୃତି ଓ ପରମ୍ପରାର ଏକ ଅଭିନ୍ନ ଅଂଶ ହୋଇ ରହିଛି
ପ୍ରାଚୀନ ସମୟରେ ମଣିଷର ନିଆଁର ବ୍ୟବହାର ଜାଣିବା ପରେ ରୋଷେଇର ଆରମ୍ଭ ହୋଇଥିଲା ପ୍ରଥମେ ଆ ଲୋକମାନେ ଫଳ କନ୍ଧମୂଳ ଓ କଞ୍ଚା ଖାଦ୍ୟ ଖାଉଥିଲେ ପରେ ଅଗ୍ନିର ଆବିଷ୍କାର ପରେ ଖାଦ୍ୟକୁ ସିଝେଇ ଖାଇବା ଆରମ୍ଭ କଲେ ଧୀରେ ଧୀରେ ମ ମସଲା ତେଲ ଲୁଣ ଓ ବିଭିନ୍ନ ପଦ୍ଧତିରେ ବ୍ୟବହାର ଆରମ୍ଭ ହେଲା ଏବଂ ରୋଷେଇ ଏକ କଳାରେ ପରିଣତ ହେଲା ହେରା ରୋଷେଇ ମଣିଷକୁ ସୁସ୍ଥ ରଖିବାରେ ବଡ ଭୂମିକା ଗ୍ରହଣ କରେ। ସନ୍ତୁଳିତ ଖାଦ୍ୟରେ ଶରୀର ପାଇଁ ଆବଶ୍ୟକତା ଶଙ୍କ ଶଙ୍କରା ପ୍ରୋଟିନ୍ ଅ ଚର୍ବି ଭିଟାମନ୍ ଖଣିଜ ଲବଣ ଓ ଜଳ ରହି ତେ ଯଦି ରୋଷେଇ ସଠିକ ପଦ୍ଧତିରେ କରାଯାଏ ତେବେ ଖାଦ୍ୟର ପୌ ପୌଷ୍ଟିକ ଗୋଣ ବଜାୟ ରହିଥାେଏ ଏବଂ ଶରୀରର ବିଭିନ୍ନ ରୋଗକୁ ସୁରକ୍ଷିତ କରେ।
ହୁଁ
ଭାର ତାହାର ଭାରତ ତାହାର ବିବିଧ ରୋଷେଇ ପରମ୍ପରା ପାଇଁ ବିଶ୍ଵ ପ୍ରସିଦ୍ଧ। ପ୍ରତ୍ୟେକ ରାଜ୍ୟର ନିଜସ୍ୱ ଖାଦ୍ୟ ଓ ରନ୍ଧନ ଶୈଳୀ ରହିଛି। ଓଡ଼ିଶାର ରୋଷେଇ ମଧ୍ୟ ଏହାର ସରଳତା ସ୍ଵାଦ ଏବଂ ପୌଷ୍ଟିକ ଗୁଣ ପାଇଁ ଜଣାଶୁଣା। ଏଠାରେ ଚାଉଳ ରା ଲି, ଶାଗ, ପନିପରିବା, ମାଛ, ଚିଙ୍ଗୁଡ଼ି, ଆ କ୍ଷୀର ଜାତ ଖା ତୀୟ ଏବଂ ବିଭିନ୍ନ ପ୍ରକାର, ବିଭିନ୍ନ ପିଠାର ଶେଷ୍ ବିଶେଷ ସ୍ଥାନ ରହିଛି। ଓଡ଼ିଆ ଘରେ ପଖାଳ ଭାତ୍ ତ ଏବଂ ଏକ ଆମ୍ ପାରମ୍ପରିକ ଖାଦ୍ୟ ଗ୍ରୀଷ୍ମ ଋତୁରେ ଯେମିତି ବି ହେଉ, ଆମେ ଗୋଟେ ନା ଗୋଟେ ଦିନ ପଖାଳ ସହିତ ଶାଗଭଜା, ଆଳୁଭର୍ତ୍ତା, ଚୁଡ଼ି ବଢ଼ିଚୂୁରା ଅ ମାଛଭଜା, ଦହି ଓ ଆଚାର ଖାଇବା ପରମ୍ପରା ରହାଛି। ଏହାସ ଶରୀରକୁ ଥଣ୍ଡା ରଖିବା ସହ, ପାଚନରେ ମଧ୍ୟ ସାହାଯ୍ୟ କରେ। ଆମର ପଖାଳ ଦିବସ ଭାବେ ବି, ଗୋଟେ ପାଳନ କରାଯାଏ।
ହୁଁ।
ହ ଓଡିଶାର ପର୍ବପର୍ବାଣୀ ଅନୁଯାୟୀ ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତ କରାଯାଏ। କାକରା ପିଠା ଆମର ଆରିଶା ପିଠା, ମଣ୍ଡା ପିଠା, ଚକୁଳି ପିଠା, ପୋଡ଼ ପିଠା, ଏଣ୍ଡୁରି ପିଠା ଏବଂ ଛୁଞ୍ଚି ପତ୍ର ପିଠା, ମୁଁ ତ କେବେ ଖାଇନି ଛୁଞ୍ଚି ପତ୍ର ପିଠା? କିନ୍ତୁ ହୁଏ, ବୋଲି ଶୁଣିଛି। ଓଡିଆ ରୋଷେଇର ସୋ ତନ୍ତ୍ର ପରିଚୟ। ରଜପର୍ବ ଅ-ଅ, ମାଣବସା ଗୁରୁବାର ଓ ଅନ୍ୟାନ୍ୟ ପର୍ବରେ ଏହି ପିଠ୍ ପିଠା ଗୁଡ଼ିକ ବିଶେଷ ଭାବରେ ପ୍ରସ୍ତୁତ କରାଯାଏ। ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ମହାପ୍ରସ୍ ସ୍ୱାଦ ଓଡ଼ିଆ ରୋଷେଇର, ଓଡ଼ିଆ ରୋଷେଇର ଏକ ଅନ୍ୟାନ୍ୟ ଉଦାହରଣ। ମାଟି ହାଣ୍ଡିରେ କାଠ ଜାଳି ରୋଷେଇ-ଇ ରନ୍ଧାଯାଇଥିବା ଅନ୍ନ, ଡାଲି, ତରକାରୀ। ଖଟା ଓ ମିଠା ଭକ୍ତ ମାନଙ୍କ ପାଇଁ ପବିତ୍ର ପ୍ରସାଦ ଭାବରେ। ବଣ୍ଟନ କରାଯାଏ। ଏହି ରୋଷେଇ ପରମ୍ପରା ଶତାବ୍ଦୀ ଧରି ଚାଲି ଆସୁଛି। ଆଧୁନିକ ସମୟରେ, ରୋଷେଇ ଘରରେ ଅନେକ ଆଧୁନିକ ଉପକରଣ ବ୍ୟବହାର କରାଯାଏ। ଆମର ଏବେ। ସମସ୍ତଙ୍କ, ସେଥିରେ ଆଘ କାଳର କଣ, ଚୁଲିରେ ଜାଳୁ ଚୁଲିରେ ରୋଷେଇ କରୁଥିଲେ। ଏବେ ସବୁ ସମସ୍ତଙ୍କ ଘରେ ଗ୍ୟାସ୍ ଚୁହ୍ଲା ହେଲାଣି। ପ୍ରେସର୍ କୁକର୍ ହେଇଗଲାଣି। ଆମର ଗ୍ରାଇଣ୍ଡର୍, ଓଭେନ୍ ଅ-ଅ ମାଇକ୍ରୋଭେନ୍। ଉଁ ଫ୍ରିଜ୍ଉଁ ଏମିତି ସବୁ ଯେହେତୁ, ଅ ରୋଷେଇରେ ଦ୍ରୁତ କରିଦେଇଛି। ତମ୍ ସବୁ କିଛି ଅ ବାହାରିଲାଣି ସାମାନ ଅଧିକ କିଛି, ଯେମିତି କିି ଆମର ରୋଷେଇ ଟାକୁ ଯେତିକି ସହ, ସରଳ ଉପାୟରେ ହେଇଯିବ ଏହି ଉପକରଣ ଗୁଡ଼ିକ ସମୟରେ ଓବ୍ ସମୟ ଓ ପରିଶ୍ରମ ଉଭୟ ସଞ୍ଚୟ ହୋଇଥାଏ ଆମର।
ଉଁ।
ସ୍ୱଚ୍ଛତା ରୋଷେଇର ଏକ ମୁଖ୍ୟ ଅଂଶ। ରୋଷେଇ କରିବା ପୂର୍ବରୁ, ହାତ ଭଲ ଭାବରେ ଧୋଇବା ଉଚିତ୍। ପନିପରିବା ସଫା କରିବା, ବାସନକୁ ପରିଷ୍କାର, ରୁ-ଷେ-ଇ ରାନ୍ଧି ରଖିବା। ଏବଂ ଶୁଦ୍ଧ ପାଣି ବ୍ୟବହାର କରିବା ଆବଶ୍ୟକ। ସୁସ୍ ସ ରୋଷେଇ ଘର ପରିବାରକୁ ସୁସ୍ଥ ରହିଖିଥାଏ। ଆଜିକାଲି ଲୋକମାନେ ତ ଅତ୍ୟଧିକ ଭାବରେ ଅ ଫାଷ୍ଟ ଫୁଡ଼୍ ଓ ଜଙ୍କ୍ ଫୁଡ଼୍ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି। କିନ୍ତୁ ଏହି ଖାଦ୍ୟରେ ଅଧିକ ତେଲ, ଲୁଣ ଓ ଚିନି ଥିବାରୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ‌। ଅ ସେଥିପାଇଁ ଘରେ ଯାହାବି ଖାଇବା ଦରକାର, ତ ଘରେ ପ୍ରସ୍ତୁତ ତାଜା ଓ ପୌଷ୍ଟିକ ଖାଦ୍ୟ ଖାଇବା ଅଧିକ ଉପକାରୀ। ରୋଷେଇ କେବଳ ଖାଦ୍ୟ ପ୍ରସ୍ତୁତ କରିବା ନୁହେଁ ଏହା ପ୍ରେମସ୍ ସ୍ନେହ ଓ ଆପଣ ଦ ଆପଣାପଣର ପ୍ରତୀକ। ଘରର ସମସ୍ତେ ଏକାଠି ବସି ଭୋଜନ କରିବା ଦ୍ଵାରା ପାରିବାରିକ ସମ୍ପର୍କ ମଧ୍ୟ ସୁଦୃଢ଼ ରହେ। ଶେଷରେ କୁହାଯାଇପାରେ ଯେ ଅ ରୋଷେଇ ଆମର ସଂସ୍କୃତି ପରମ୍ପରା ଓ ସୁସ୍ଥ ସହ ଜଡ଼ିତ ଏକ ମହତ୍ଵପୂର୍ଣ୍ଣ କଳା। ସୁସ୍ଥ ଜୀବନ ପାଇଁ ସର୍ବଦା ସନ୍ତୁଳିତ ପରିଷ୍କାର ଓ ପୌଷ୍ଟିକ ଖାଦ୍ୟ ପ୍ରସ୍ତୁତ କରିବା‌। ଏବଂ ମୁଁ ଘରେ ରୋଷେଇ କରିବା ପ୍ରାଧାନ୍ୟ ଦେବା। ଉଚିତ ରୋଷେଇର ଏହି ପରମ୍ପରାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ଆମ ସମସ୍ତଙ୍କର ଦାୟିତ୍ୱ ଦେଖନ୍ତୁ ଗୋଟେ ଗୋଟେ ଜାଗାରେ ଆ କଲେଜ ଲୋକମାନେ ହୋଉ କି ହଷ୍ଟେଲ ଲୋକମାନେ ହୋଉ ମାନେ ପିଲାମାନେ ହୁଅନ୍ତୁ ତ କଣ କରୁଚନ୍ତି ରୁମରେ ଯେଉଁମାନେ ରହୁଚନ୍ତି ବାହାରେ ରହୁଚନ୍ତି ତ ସେମାନେ ରୋଷେଇ ନ କରିକିରି ଅର୍ଡ଼ର କରିକି ଖାଇଦୋଉଚନ୍ତି।
ଏ ଉଁ ଉଁ ଉଁ ଉଁ।
ତ ଯେହେତୁ ସେଗୁ-ବାହାର ଜିନିଷ ଖାଇବା ଦ୍ୱାରା ଦେହ ପାଇଁ ଆମର ଅସୁସ୍ଥ ଦେହ ଅସୁସ୍ଥ ବା ଶରୀର କିଛି
ରୋଗ ବୈାରାଗ ହୋଇଥାଇପାରେ ତ ସେଇଥିପାଇଁ ଆମେ ଯେତିକି ନିଜେ ରୋଷେଇ କରିକିରି ଖାଇବା ସେ ତିକି ଭଲ ତ ତମକୁ ରୋଷେଇ ଆସେ?
ଉଁ ମତେ ହୁଁ ଯେହେତୁ ଏବେ ପାଠ ପଢୁଚେ ତ ରୋଷେଇ ପାଇଁ ସେତେ ଘରେ କୁହନ୍ତିନି। କେବେ ଏମିତି ମୋର ଯଦି ଇଚ୍ଛା ହୁଏ କିଛି
ଆମେ ହଁ ଆମେ ତ ପାଠ ପଢ଼ିବା ପିଲା ତ ଅ ଯେହେତୁ ଆମେ ପାଠ ପଢ଼ୁଚୁ ତ ଆମୁ କିଛି କୁହାଯାଏନି ରୋଷେଇ କରିବା ପାଇଁ।
ହୁଁ ତ କେବେ କେବେ ଯଦି ଇଛା ହେଲା କିଛି ଖାଇବା ପାଇଁ ମ୍ୟାଗି ନହେଲେ ଚଅମିିନ ଏମିତି କେବେ କେବେ ଇଚ୍ଛା ହେଲା ତ କରେ ବାକି ମୁଁ ଯେତିକି ଜାଣିଛି ଅ ଅ ରୋଷେଇ ମାନେ ଖାଦ୍ୟ ସବୁବେଳେ ଆ ଯୋଉଟା ଆଖି କି ଦେଖାଯାଉଥିବ ସେଇଟା ଆମ ଖାଦ୍ୟ କୁହାଯାଏକି ଯଉଟା ଆଖିକି ଦେଖାଯାଉଥୁବ ସେଟା ଥାଏ।
ଆଖିକୁ ଯାହା ସୁନ୍ଦର ଦେଖାଯାଏ ତାହାକୁ ତାହା ଆମ ଶରୀର ପାଇଁ ଭଲ ହୋଇନଥାଏ। ଯାହାକୁ ଯୋଉଟା ଆମେ ଭଲ ନଥାଏ ମାନେ ଆମ ଶରୀର ପାଇଁ ଯୋଉଟା ଭଲ ଥାଏ ସେଟା ଆମ କୁ ମାନେ ଭଲ ଲାଗେନି ଖାଇବା ପାଇଁ ଯେମିତି ଗୋଟେ ରହୁଚି ସନ୍ତୁଳା। ଆଉ ଆମର ଆମ୍ବିଳ କଲରା ଆଉ କଖାରୁ ମାନେ ଅମୃତଭଣ୍ଡା ଯୋଉ ସିଜା ହୁଏ ଏସବୁ ଖାଇନେ ଆମେ କିନ୍ତୁ ବାହାର ଜିନିଷ ସବୁ ଖାଇଦେବେ।
କିନ୍ତୁ ମୁଁ ଯେତିକି ଜାଣିଚି ଗୋଟେ ରୋଷେଇ ହୋଉଚି ଗୋଟେ ଏମିତିକା କଳା ଯୋଉଟା ଆମେ ଯଦି ଜଣେ ଅ କିଛି ମାନେ ଗୋଟେ ରୋଷେଇ କରିବାକୁ ହେଲେ ଗୋଟେ ଭଲ ପବିତ୍ର ମନରେ କରିବାକୁ ହୁଏ ପ୍ରଥମେ ମା ଅଗ୍ନି ଦେବ ତାଙ୍କୁ ସ୍ମରଣ କରାଯାଏ କେମିତି ରୋଷେଇ ଭଲରେ ହୋଉ ବୋଲି ତ ଗୋଟେ ମାନେ ଯଦି କାହା ପାଇଁ ତମେ ରୋଷେଇ କରୁଛ ତ ମନରେ ଗୋଟେ ଭଲ ପାଇବା ରହିବା ଦରକାର। ରୋଷେଇକୁ ଭଲ ପାଇବାର ସହିତ କଲେ ତାହାର ସ୍ଵାଦ ଦ୍ୱିଗୁଣିତ ହୋଇଥାଏ ଯଦି ମନରେ କିଛି ଅ ଚିଡଚିଡ ବା ବି ମାନେ ବିଜାର ଭାବ ରଖିକି ରାଗ ରଖିକି ରୋଷେଇ କରିବ ତ ସେ ରୋଷେଇ ଯେମିତି ବି ହେଲେ ଖରାପ ହେଇଯିବ ତ ସବୁବେଳେ କୁହାଯାଏ। ତ ଯ ଖାଦ୍ୟ ମାନେ ଉ କୁହାଯାଏ। ହଁ ଖାଦ୍ୟ ମାନେ ଯାହାକୁ ବି ତମେ ଖାଦ୍ୟ ଦଉଛ ତ। ହ ଭଲ ମନରେ ତାକୁ ପରସିବା ଉଚିତ ଆ ବାକି ଖାଦ୍ୟ ପରସିବା ଟାଇମ ରେ ସାନ ବଡ ଉ ଉଚ ନିଚ ଏସବୁ ଦେଖାଯାଏ ନାହିଁ ସମସ୍ତଙ୍କୁ ସମାନ ଭାବରେ ପରସିବା ହେଉଛି ଗୋଟେ ଆମ ଗୋଟେ ଓଡିଆ ପରମ୍ପରାର ଅ ଉତ୍ତମ ଘରଣୀର କର୍ତ୍ତବ୍ୟ। ଯେ କିି ଅ ସାନ ବଡ ସ୍ଵାମୀ ଆ ଶୁଶୁର ସମସ୍ତ ତମକୁ ସମାନ ଭାବରେ ପରସିବ ଖାଇବା ଆଉ। ଅ ଏମିତିରେ ତ ଆଗରୁ ଚାଲି ଆସିଛି ଏବେ ବି ଚାଲି ଆସିଛି ପ୍ରଥମେ ଘରର। ପୁରୁଷ ଲୋକମାନେ ଖାଆନ୍ତି। ସେମାନଙ୍କ ଖାଇବା ସରିବା ପରେ ଘର ସ୍ତ୍ରୀ ଲୋକମାନେ ଖାଇଥାନ୍ତି। ଏହା ଆମର ଗୋଟେ ପରମ୍ପରା ହିସାବରେ ଚାଲିଛି। ଆଉ କୁହାଯାଏ କି ସ୍ଵାମୀଙ୍କ ଅ ସ୍ୱାମୀଙ୍କ ଅଇଁଠା ଖାଇଲେ ଦି ଜଣଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ ହୋଇଥାଏ। ଏମିତି କିଛି ଆମର ଲୋକବାଣୀ ରହିଛି। ହଁ ତ ଏଇଟା ଚାଲି ଆସିଛି ଆଉ ବାକି
ଏଇଟା ଆମର ଆଗରୁ ପରମ୍ପରା ହିସାବରେ ରହିଆସିଛି ତ ସେଥିପାଇଁ। ଏବେ ବି ପାଳନ କରାଯାଏ ତାପରେ ଗୋଟେ ମାନେ ଗୋଟେ ଥାଳିରେ ତାଙ୍କେ ଦିଇ ଜଣ ଯଦି ମିଶିକିରି ଖାଇବେ ଏକା ସାଙ୍ଗରେ ତ ସେଇଟା ବି ତାଙ୍କ ଦିଇ ଜଣ ସମ୍ପର୍କ ପ୍ରତି ଭଲ।
ହୁଁ ତ। ଖାଦ୍ୟ ସବୁବେଳେ ପୁଷ୍ଟିକର ହେବା ଉଚିତ, ଆଉ ଭଲ ମନରେ ଦବା ଆଉ ଖାଇବା ଉଚିତ ମାନେ ଅ ଭଲସେ ଖାଇବା ଉଚିତ। ମନକୁ ଭଲ କରିକି ଯୋଉଟା ତମକୁ ଭଲ ଲାଗେ। ତ ଆମର ଟାଇମ ହେଇଯାଇଛି, ମୁଁ ରଖୁଛି।
ହଁ।